ହଲୋ କିଛି ନହିଁ ଏବେ ପୁଅ ପଢ଼ଉଥିଲି ତ! ତାକୁ ମାନେ ସେ ପଢ଼ୁଛି ତ ତାକୁ ଟାସ୍କ ଗୁଡା ସ୍କୁଲ ରେ ଦେଇଛନ୍ତି ପଢ଼ୁଛି ତ ମୁଁ ଟିକଏ ଏବେ ଆସିଛି ସେଇ ଭିତରେ ଟିକେ ରୋଷେ ଦେ କରିବି ଆଉ
ବାପରେ ପୁଅ କେତେ ବଡ଼ ହେଲାଣି?
ପୁଅ ସେ ଷ୍ଟାଣ୍ଡାର୍ଡ଼ ଫାଇପ ପଢିଲାଣି।
ଆଚ୍ଛା ଆଚ୍ଛା
ହଁ ଆଉ ଆପଣ କ'ଣ କରୁଥିଲେ।
ମୁଁ ତ ଏଇ ବସିଥିଲି ଟିକେ ଆଉ ପବନ ଭଲ ଦଉଚି ତ ବସିଛି ଆଉ।
ହୁଁ ଆଉ ସନ୍ଧ୍ୟାବେଳେ କଣ ଖାଇଛନ୍ତି?
ସନ୍ଧ୍ୟା ବେଳେ କିଛି ଖାଇନି ପେଟ ଟା ଆଜି ଭଲ ଲାଗୁନି ତ। ଆଉ ସେଥିପାଇଁ ହେଉଛି କିଛି ସ୍ନାକ୍ସ୍ ଫାକ୍ସ କିଛି ଖାଇନି ଲଞ୍ଚ ଖାଇଥିଲି ତାପରେ ଶୋଇ ପଡ଼ିଥିଲି ଦେହ ଭଲ ଲାଗୁନଥିଲା। ଆଉ ତାପରେ କିଛି ଖାଇନି ଆଉ ଆପଣଙ୍କର ଆଜି କଣ ଖାଇବା ହବ ଡିନର।
ଦିନରେ ରୁଟି ଆଉ ଡାଲମା ଅଛି ପୋଟଳ ଆଳୁ ଭଜା।
ଓହୋ ରାତିରେ ସବୁଦିନ ରୁଟି ନାଇଁ।
ସବୁଦିନ ରୁଟି ହଁ। ସେ ଖାତିନି ଭାତ। ନେଇ ରୁଟି ହୁଏ ଆଉ।
ଆଚ୍ଛା ଆଚ୍ଛା।
ଆପଣ କଣ ଲଞ୍ଚ କରିଥିଲେ?
ଆମର ଆଜି ଲଞ୍ଚ ହେଇଥିଲା ଭାତ ଛତୁ ବେସର। ଶାଗ ଭଜା ଆଉ ପୋଟଳ ଆଳୁ ଭଜା, ଆମ୍ବ ଖଟା, ଭାତ ଡାଲି ଆଉ।
ଛତୁ ବେଶଟା କେମିତି କରିଥିଲେ?
ଇଏ କଣଟା ପାଳ ଛତୁ। ପାଳଚତୁକୁ ତ ଭଲରେ ଧୋଇଦେବେ ତାକୁ କାଢିକି ହଁ ସେଇଟା ହିଁ ଭଲ ଲାଗେ ନା। ପାଳଛେତକୁ ଭଲରେ ଧୋଇ ଦେଇକି ତାପରେ ତାକୁ ସେ ଯେନ୍ ନଡା ଫଡା ସବୁ ଲାଗିଥାଏ ତାକୁ କୁ ଭଲରେ କ୍ଲିନ୍ କରିଦେବେ। ହଳଦୀ ପାଣିରେ ସବୁ ପକେଇଦବେ ତାକୁ ତାକୁ ଭଲରେ ଚିପୁଡିକି ବାହାର କରିକି ଛୋଟ ଛୋଟ ଖଣ୍ଡ କାଟି ଛୋଟ ମାନେ ତାକୁ ମୁଁ ବେଶୀ ବି ଛୋଟ କରେନି ଟିକେ ବଡ ବଡ ପିସ୍ ରଖେ ଯେ ସେଟା ମେଲଟ କରିିବ ପୁଣି। ତ ବଡ ବଡ ପିସ୍ ରଖିଲା ପରେ ଟିକେ ତେଲ ଦେଇ ଦେଇକି ତାକୁ ଭଲରେ ଭାଜ
ନାଇଁ ଆଗ ଆପଣ କାଟିକି ଧୋଇଲେ ନା ଆଗ- ଧୋଇ କି କାଟିଲେ।
ନାଇଁ ଆଗ କାଟି ଦେଇକି ତାପରେ ଧୋଇଲି।
ହଁ।
ତାପରେ ତାକୁ ପୁରା ଭଲରେ ଚିପୁଡି ଦେଇକି ପୁରା ଗରମ ମାନେ କଢେଇରେ ପୁରା ତେଲ ଗରମ ବହୁତ ଜୋର କରିଦେବେ ତାପରେ ଏଇଟା ପକେଇ ଦେଇକି ତାକୁ ଭଲ ଭାଜି ଯଟା କି କଡା କଡା ହେଇକି ରହିବା ଆଉ ଫାଷ୍ଟ ମୁଁ ଲୁଣ ପକାଏନି କେବେ ବି। ଯେତେବେଳେ ପୁରା ଭଲରେ ପାଣି ଟା ମରି ଆସିବ ସେତେବେଳେ ଲୁଣ ପ ପାଣି ବାହାରିବନି ହ ଆଉ ଭଲ ଭାଜି ବି ହବନି ନହେଲେ ପାଣି ପାଣିଆ ହେଇକି ଇଏ ହେଇଯିବ ନା ତାପରେ ସେଟା କରିଦଲା ପରେ ହ ହଳଦୀ ପକେଇ ଦେଇଥାଏ। ଭାଜି ହେଲା ପରେ ତ ସୋରିଷ ମୁଁ କମ ପକାଏ ମାନେ ଯୋଉ ମାନେ ବେସରରେ- କଣ କି ଅଧିକ ସୋରିଶ ହେଲେ ଗ୍ୟାସ ଫ୍ୟାସ୍ ଉଠେଇକି ଏମିତି ଇଏ ଲାଗେ ଅବାଗିଆ ଲାଗେ। ତ ସୋରିଷ ଅଳ୍ପ ଜିରା ଆଉ ରସୁଣ।
କ ଧଳା ଧଳା ସୋରିଷ ନେଲେ କଲେ ଧଳା ସୋରିଷରେ
ହଁ ଟିକେ କିନ୍ତୁ କଳା ସୋରିଷର ଟିକେ ଯୋଉ କଡା ଟେଷ୍ଟ ଆସେ ନା ସେ ସେଥିପାଇଁ ସେଇଟା ଭଲ ଲାଗେ ଯଦି ଆ ଆପଣ ଧଳା ସୋରିଷ କଳା ସୋରିଷ ମିଶିବେ ତାହେଲେ ଧଳା ସୋରିଷ ଆପଣ ଯଦି ଚାହିଁବେ ଆପଣ ଯଦି ଟିକେ ଅଧିକ ମସଲା ବାଲା ଦରକାର ତାହେଲେ ଦିଟା ଧଳା ସୋଷ ଆଉ ଗୋଟେ କଳା ସୋରିଷ
ମାନେ ଧଳା କଳା ସୋରିଷ ମିଶେଇକି କଲେ ତାହେଲେ ଭଲ ଲାଗେ।
ସୋରିଷରେ ଆକଚୁଆଲି ଫ୍ଲେଭରଟା ହଉଛି କଳାରୁ ଆସେ। ତାର ଯୋଉ ଗୋଟେ ମଷ୍ଟାଡିସ ସ୍ମେଲ ଟା ସେଇଟା ଯୋଉଟା ଆମେ ବେସର କଲେ ଯୋଉଟା ସ୍ମେଲେଟା ଆସେନି। ସେଇା ଆକଚୁଆଲି କଳାରୁୁ ହିଁ ଆସେ। ଧଳାଟା ଓନଲି ଗାଢ଼ା କରିବ ଆପଣଙ୍କ ମସଲାକୁ। ଆଉ ସେଇଟା ପେଟ ଖରାପ କରିବନି। ଯଦି ଆପଣଙ୍କୁ ଟିକେ ଫ୍ଲେଭର ବାଲା ଦରକାର ହଁ ଧଳା କଳା ମିଶେଇକି ବି କରିପାରିବେ। ଜିରା ଟିକେ ଆଉ ଯଦି ଆପଣ ହୁଁ।
ଓହଃ ସେମିତି ମୁଁ କେବେ କରିନି ନା।
ରସୁଣ ପକେଇବେ। ପିଆଜ ଫାଳେ ଖଣ୍ଡେ କାଟିକି ପକେଇଦେବେ।
ମାନେ ଯୋଉଁ ମାନେ ଯୋଉଁ ଆପଣ ବେସରଟା କଲେ ସେଇଟା ତ ଗ୍ରାଇଣ୍ଡିଙ୍ଗ କରିଥିବେ ନା। ସେଇଟା କଣ କଣ ସବୁ ମାନେ ମିଶେଇଲେ ସେଥିରେ
ହଁ ସେଇଟା କହୁଛି ମାନେ ମୁଁ ତ ଆଜି ଧଳା ସୋରିଷ ସରିଯାଇଥିଲା ବୋଲି ଖାଲି କଳା ସୋରିଷରେ କଲି ନହେଲେ ଧଳା ଆଉ କଳା ସୋରିଷ ଗୋଟେ ଗୋଟେ ଚାମଚ ପକେଇଦିଏ। ଜିରା ଗୋଟେ ଚାମଚ ପକାଏ ଆଉ ଯଦି ଶୁଖିଲା ଲଙ୍କା ବି ଆପଣ ଆପଣ ବତୁରେକି ନେଇ ପାରିବେ ନହେଲେ କଞ୍ଚ ଲଙ୍କା ଯଦି ପାଚି ଯାଇଥିବ ଥିବ ସେଇଟା ବି ପକେଇଲେ ତାର ଭଲ ସ୍ମେଲ ଆସେ। ସେଇଟା ପକେଇବେ ରସୁଣ ପକେଇବେ ରସୁଣ ମାନେ ଏମିତି ସାତ ଆଠଟା ଖଣ୍ଡେ। ପିଆଜ ଫାଳେ ଆଉ ଯଦି ଟମାଟୋ ବି ଚାହିଁବେ ପକେଇବା ପାଇଁ ଟମାଟୋ କାଟିକି ସେଥିରେ ପକେଇଦେବେ ଫାଳେ ଟମାଟ।
ଟମାଟୋ ତ ତାର ଟିକେ ଦରକାର ଟିକେ ଆଉ ସୋରିଷ ପାଇଁ ଆଉ।
ଦିଟା କଣ କି ଏମିତି ସୋରିଷ ଟା ଭଲରେ ବାଟି ହବନି କିନ୍ତୁ ଆମେ ଯଦି ତାର ବେଶସ୍ ଗୁଡା ଦେଇଦବା ନା ଭଲ ବାଟି ହେଇଯାଏ ଯେମିତି ପିଆଜର ପାଣି ଅଛି ଟମାଟର ପାଣି ଅଛି। ସେଗୁଡାକ ଦେଇଦେଲେ ସେ ଭଲ ସୋରିଷଟା ଟ ଭଲ ବାଟି ହେଇଯାଏ। ତାପରେ ତାକୁ କରିଦେଲା ପରେ ଏଇଟା ତ ଯେତେବେଳେ ଛତୁଟା ଭଲରେ ପାଣି ମରି ଆସୁଥିବ ମୁଁ ସେଇ ଟାଇମ ରେ ହି କରେ ଆଳୁ ୁ ଚୋପା ଛଡା ଦେଇକି ସେଥିରେ ଯେତେଟ ଆଳୁ ଦରକାର ସେଥିରେ ଆଳୁ ପକେଇକି ସେଇଥିରେ ହିଁ ସେଥିରେ ଭାଜିଦିଏ। ହେଲେ କଣ କହିଥିଲେ ପା ମିଲା ବେକୁ କୁ ଆଳୁ ବି ଆପଣଙ୍କ ସିଝାଇଥିବ ସେଥିରେ
ମାନେ ସେ ଛତୁ ସାଙ୍ଗରେ ମାନେ ସେ ଛତୁ ସାଙ୍ଗରେ।
ହଁ ଛତୁ ସହିତ ହ ମୁଁ ପକେଇଦିଏ। ଯେତେବେ ତାର ପାଣି ଟା ମରିଛି ଯିବ ନା ଛତୁ ଟା ଧୀରେ ଧୀରେ ନାଲି ହବାକୁ ଷ୍ଟାର୍ଟ କରିବ ଆ ତା ସହିତ ଯୋଉଭଳିଆ ଆଳୁ ଗୁଡା ବି ପଡ ସେ ବିଧରେରେ ନାଲି ହେଇଯିବ। ଭର୍ଜି ଯିବ ତ ଏକଥରେ କେ ସେ କାମ ହେଇଗଲା। ତାପରେ ଏଇଟା ହେଲା ପରେ ଟିକେ କଢ଼ିରେ ଶୋଷ ତେଲ ଆଉ ଜିରା ଟିକେ ପିଆଜ ଗୋଟେ ଖଣ୍ଡେ କାଟିକି ରଖିିବ ତାକୁ ପିଆଜ ଟିକେ ପକେଇବେ। ଆ ଚାହିଁବେ ଟିକେ ହାଲକା ଲମ୍ ପକା ଗୁଣ୍ଡ ପକବବେ ହଳଦୀ ଗୁଣ୍ଡ ପକେଇବ ଟିକେ ହାଲକା କଲର ପାଇଁ। ତାପ ଟମାଟୋ ପକେଇଦେବେ ଗୋଟେ ଟମାଟୋ ପକ ଟିକେ ମ୍ୟାସ୍ କଲା ପରେ ଏଇ ବଟା ମ ଲାଗୁ ସେଥିରେ ପକେଇବେ। ଆପଣର ଯେତିକି ବି ଛତୁ ଅଛି ସେଇ ସାର୍ ଆବଶ୍ୟକତା ହି ସାର୍ ପକେଇଲେ। ତାକୁ ଭଲରେ କଷିଦେବେ ଲୁଣ ପ୍ର
ଆଉ ଆମ୍ବୁଲଟା ଦେଲେ ଆଉ ପକାନ୍ତି ନା ପକାନ୍ତିନି ଆଉ।
କଷି ହେଲା ପରେ ତାପରେ ଆମ୍ବଳ ପକେଇବେ ଆମ୍ବୁଳ ପକେଇକି ହାଲକା ସେ ଯୋଉ ସୋରଷ ପାଣି ଥିବ ସେଟା ପେଇକି ଟିକେ ଫୁଟେଇବେ। ଫୁଟିଲା ପରେ ଯୋଉ ଯୋଉ ଛତୁ ଆଉ ଆଳୁ ଭଜା ହେଇକି ରଖେଇଦ ତାପରେ ସେଟା ପକେଇବେ ପକେଇବି ତାକୁ କଷିବେ ପୁରା ଧିମା ଆଞ୍ଚା କରିଦେବେ। ସୀମାଞ୍ଚ କରିରେ ତ ଘୋଡ଼ିକି ଭଲ କଷିବେ ନା। ଛତୁରା ପକେଇଲା ପରେ ପାଣି ପକେଇ ଦବଉ ସେଇଥିରେ କଣ ହୁଏ ନା ମସଲା ଯୋଉ କଷା ହେଇକି ଥିବ ସେ ଛତୁ ଭିତରେ ଆଉ କଷେ ନାହିି ପାଣି ଅଲଗା ଲାଗିବ ଆପଣଙ୍କ ଛତୁ ଅଲଗା ଲାଗିବ ଯଦି ଆପଣ ହାଲକା ସେ ସୋର୍ଷ ଗୋଟା ପାଣି ଦେଇକି ତାକୁ ଭଲରେ କଷିଲେ ଆମ୍ବୁଲ ଦେଇ ଦେଇକି ତାକୁ ଘୋଡ଼େଇ ଦେବେ ସିମ୍ କରିଦେବେ। ତାକୁ ଗୋଟେ ଗୋଟେିନିଟରୋଣ୍ଟଥିବେ ଯେତେବେଳେ ଦେଖିଲେ କି ଲଟପଟ ହେଇଗଲା ସରୀର ସୋରିଷ ସହିତ ତାପରେ ପାଣି ଦେବି ଯେତିକି ଆପଣଙ୍କୁ ପାଣି ଦରକାର ସେମିତି କରିଲା ପରେ ସେ ତର ଟିକେ ଫ୍ଲେଭରିସ୍ ତରକାର ତରକାରୀ ହେଇସାରିଲା ପରେ ଲାଷ୍ଟ ଟିକେ ମଷ୍ଟାର୍ଡ ତଲ ମାନେ ଅଏଲ ବି ପକେଇବେ ମାନେ ସୋରିଷେ ତେଲ ଟିକେ ପକେଇଲେ ବି କଞ୍ଚା ଲଙ୍କା ଗୋଟେ କାଟିକି କହିଦେବେ ତା ଫ୍ଲେଭରଟା ବହୁତ ବଢ଼ିଆ ଲାଗେ
ମାନେ କଞ୍ଚା କଞ୍ଚା ସୋରିଷ ତେଲ
କଞ୍ଚା ସୋରିଷି କଞ୍ଚା ସୋରିଷଥିଲା ଆପଣ କେବେ ଟ୍ରାଏ କରିବେ। ମାଛ ବେସର ହଉ କି କୌଣସି ପ୍ରକାର ବେସ୍ତର ଆଇଟମ ହଉ ଯଦି ଲାଷ୍ଟ ସରିଷତ େଲେ ଆଉ ଗୋଟେ କଞ୍ଚ ଲଙ୍କା କାଟିକି ପକଉଛନ୍ତି ତାକୁ ଘୋଡେଇ ଦେେବେ ଆଉ ତାକୁ ଫୁଟେଇବେନି
ଓହୋ ମାନେ ଲାଷ୍ଟ ବନ୍ଦ ମାନେ ବନ୍ଦ କରିବା। ପୂର୍ବରୁ ପକେଇ ଖାଲି ଗୋଟଏ ଦେବା କଥା
କି ଖେ ଘୋରେ ଦେବେ ଗ୍ୟାସ ଟା ବନ୍ଦ କରିଦେବେ। ତାପରେ ଯେତେବେଳେ ଆପଣ ଖାଇବେ ତାକୁ ଘାଣ୍ଟି ଖାଇବେ ଦେଖେ ସେ ଫ୍ଲେଭରଟା ଆପଣଙ୍କୁ ବହୁତ ଭଲ ଆସିବ।
ସେ ମାନେ ସୋରିଷ ତେଲର କଞ୍ଚା ଟେଷ୍ଟଟା ରହିବନି
ନା ସେଇଟା ହିଁ ତ ଯୋଉ ଆମେ ବେସର କିଛି ଗୋଟେ ଖାଉଛେ ନା ସେଥିରେ କଣ ଆମକୁ ମଷ୍ଟାର୍ଡ ଫ୍ରଟା ସେ ମାନେ ସେଇ ଭେଜିଟେବଲ ସହିତ ଭଲ ଲାଗୁଛି ବୋଲି ତ ଆମେ ବେସର ଖାଉଛେ ନା କିନ୍ତୁ ମଷ୍ଟାର୍ଡର ଯୋଉ ଇଏଟା ସେଟା ତ କଷି ହେଇଗଲା ତାର ଆଉ ଫ୍ରଟା କେମିତି ବାହାରିବ। ତ ଆମେ ଏଇ ଯେଉଁ କଞ୍ଚା ସୋରିଷ ତେଲ ପକାଇବାର ସେ ତାକୁ ଆଉ ଟିକିେ ଏନହାନ୍ସ କରିଦିଏ ଆଉ ଭଲ ବି ଟେଷ୍ଟ ଲାଗିବ।
ନା ମୁଁ ସୋରିଷ ମାନେ ମୋ ବେସର କରେ କିନ୍ତୁ ଏଇଟା ଯେଉଟା କିଇଲେ ଏଇଟା ମୁଁ କେବେ କରେନି।
ଏଇଟା କେବେ ବି ଆପଣ ମାଛ ବି କରନ୍ତୁ କି ଇଏ କରନ୍ତୁ କେବେ ବି କଞ୍ଚା ଲ ତ ଗୋଟେ ପା ପକେଇଦେବେ ଗୋଟେ କି ଫାଳେ ହଉ। ହାଫ୍ ସ୍ଲିଟ୍ କରିକ ପେଇଦବି ଆଉ। ଟିକେ ସୋରିଷ ତେଲ ପେଇକ ତାକୁ ପୁରା ଢାଙ୍କିଦେବେ ଆଉ ସେଇ ଟାଇମରେ ଜମା କାଢିବେନି ଆପଣ ଅଧ ଘଣ୍ଟା ପରେ ଖାଆନ୍ତୁ କି ଘଣ୍ଟେ ଆଣନ୍ତୁ ଖାନ୍ତୁ ସେଇ ଟାଇମ ରେ ଯଦି କାଢିକି ଖାଇବେ ଦେଖିବ ସେ ଫ୍ଲେଭର ଟା ବହୁତ ଭଲ ଲାଗିବ ଆପଣଙ୍କୁ।
ଓହୋ ନାଇଁ ଭଲ ଗୋଟେ ଇଏଟେ କଇଲେ ମୁଁ ବି କରେ କିନ୍ତୁ ଏମିତି ଯଉ କଞ୍ଚାତେଲ ଯଉ କହିଲେ ଲାଷ୍ଟରେ ପକେଇବା ପାଇଁ। ସେଟା ମୁଁ କେବେ କରେନି।
ହୁଁ ନାଇଁ ନାଇଁ ନାଇଁ ସେଟା କେବେ କରିବେ ନା ତ ମ ମାନେ ଇଏ ସହିତ ତାର ଟେଷ୍ଟ ଟା ହିଁ ଭଲ ଲାଗିବ। ମୁଁ ତ ଯେତେବେଳେ ବି କରେ ମାନେ ସେଇଟା କରେ। କି ନହେଲେ ଛତୁ ପତ୍ର ପୋଡା ବି ଯଉ କଲେ ବି ଛତୁ ପତ୍ର ପୋଡାରେ ସେମିତି ଆପଣ ଯେମିତି ମସଲା କହିଲେ ସେମିତି ସବୁ ମସଲା କରିଦେବେ ଛତୁକୁ ଭାଜିକି ରଖିଦେଇଥିବେ ଛ ହଉ ହଉ ଆଳୁ ହଉ ଆଳୁ କଞ୍ଚା ପକେଇଲେ ବି ଚଳିବ ନହେଲେ ଭାଜିକି ର ଖିଲେ ବି ଚଳିବ କିଛି ଅସୁବିଧା ନାହିଁ। କିନ୍ତୁ ଆଳୁ ହାଲକା ଟିକେ ଦର କଞ୍ଚା ହେଇଥିବାର ଅଛି। ତ ସେମିତି ତାକୁ ପକେଇ ଦେଇକି ତ ଫାଷ୍ଟ କଣ କରିବି ପିଆଜ, ଟମାଟ, କଞ୍ଚା ସୋରିଷ ତେଲ, କଞ୍ଚା ଲଙ୍କା ଲୁଣ ତାକୁ ଗୋଟେ ଜାଗାରେ ମନ୍ଥି ଦେବେ। ମନ୍ଥି ଦେଲା ପରେ ଯ ସୋରିଷ ବାଟଣଟାକୁ ସେଥିରେ ପକେଇକି ଗୋଳେଇବେ। ତାପରେ ଅ ଯୋଉ ଛ ତୁ ଆଉ ଆଳୁ ପକେଇକି ତାକୁ ଗୋଳେଇ ଦେବେ। ଲାଷ୍ଟରେ ଆଉ ଟିକେ ହାଲକା ସୋରିଷ ତେଲ ପକାଇକି ତା ଉପରେ କଞ୍ଚା ଲଙ୍କା ପକେଇକି ତାକୁ ଭଲରେ ଗୋଳେଇ ଦେବେ ଗୋଳେଇକି ଅଧଘଣ୍ଟା ଖଣ୍ଡେ ଛାଡିଦେବେ ତାକୁ ତାପରେ ଯେମ୍ ତି ଆମର କଦଳୀ ପତ୍ରରେ ହଉ କି ମୁଁ ତ ପ୍ରାୟ ଯେତବେଳେ କରେ କଖାରୁ ପତ୍ରରେ ବି କରେ କଖାରୁ ପତ୍ରରେ ତାର ଟେଷ୍ଟଟା ଆହୁରି ବଢିଆ ଲାଗେ ଆପଣ କେବେ ଟ୍ରାଏ କରିଥିବେ କି ନାହିଁ ମୁଁ ଜାଣିନି। କିନ୍ତୁ ମୁଁ କଖାରୁ ପତ୍ରରେ କରେ। କଖାରୁୁ ପତ୍ର ଦି ତିନିଟା ଲେୟାର କରିଦେବେ ଯେମିତି ସେ ଛତ୍ ତୁ ଟା ପୁରା ତା ଭିତରେ ହେଇ
ମାନେ ସେଟା ସେ କଖାରୁ ଗ୍ୟାସ୍‌ରେ ହିଁ ଗ୍ୟାସ୍‌ରେ ହିଁ କରୁଚନ୍ତି ନା କଣ?
କରେ ଓଭନରେ ବି କରେ ବଟ୍ ଗ୍ୟାସରେ ଆମକୁ ଟିକେ ବେଶି ଇଜି ହୁଏ କି ତାୱା ଫାୱାରେ ବି କଲେ ବି କିଛି ଅସୁବିଧା ନାହିଁ। ଯଦି ଆପଣ କଢ଼େଇରେ କରୁ ଚନ୍ତି କଡ଼େଇରେ କଲେ ବି ଆପଣ ଚାହିଁବେ ଯଦି ଡାଇରେକ୍ଟ ଏମିତି ପକେଇ ପାରିବେ ନହେଲେ ତାକୁ ହାଲକା ଟିକେ ତେଲ ଦେଇକି ବି ସୋ ମାନେ ତାକୁ ପକେଇ ଦେଇକି ତାକୁ ରଖିବେ ଧିରେ ଧିରେ ପରେ ତା ପନ୍ଦର ମିନିଟ୍ ପରେ ତାକୁ ପୁଣି ପଲଟେଇ ଦେବେ ପଲଟେଇ ଦେଲା ପରେ ତାକୁ ଘୋଡ଼େଇ କି ଛାଡ଼ିଦେବେ। ଯେତେବେଳେ ଆପଣ ଖାଇବେ ତାକୁ ପତ୍ରଟା ଆଣିକି ବାହାର କରିକି ଖାଇବେ ସେ ପତ୍ର ସହିତ ବି ଖାଇବେ ନା ତାର ଟେଷ୍ଟ ବହୁତ ବଢିଆ ଲାଗିବ।
ରେ ପ୍ରା ସିଝି ଯାଇଥିବ ମାନେ
ବଢିଆ ସିଝି ଯାଇଥିବ ପ୍ଲସ୍ ଛତୁ ଭିତରେ ବି କଖାରୁର ସ୍ ଉଁ କଖାରୁ ପତ୍ରରେ ସେ ଯଉ ସ୍ମେଲ ଟା ଫ୍ଲେଭରଟା ଆସୁଥିବ ଆଉ ଆପଣ ସେ ଯୋଉ କଖାରୁ ପତ୍ରଟା ବି ଖାଉଥିବେ ତାର ତାର ବି ତା ସହିତ ଛତୁର ସ୍ମେଲ ଆସୁଥିବ ତ ସେଇଟା ବହୁତ ବଢିଆ ଲାଗେ।
ମୁଁ ଏ କଦଳୀପତ୍ରଟା କରନି କି ଏଇ କଖାରୁ ପ ପତ୍ର ଟିକେ ଆଣଥିଲେ ଭଲ ହେଲା ଏବେ କରି ହେଇଥନ୍ ମଝିରେ କେତେବେଳେ ଆଉ
ହୁଁ ନାଇଁ ଯଦି ବି କଖାରୁ ହଁ କଖାରୁ ପତରେ ନହେଲେ ଫାଷ୍ଟ ଲେୟାର ଗୋଳି ଦେଇକି ତାର ସେକଣ୍ଡ ଲେୟାର ଯୋଉ ଉପର ଲେୟାର ଟାକୁ କ ନହେଲେ କଦଳୀପତ୍ରରେ କରି କରିବେ କିନ୍ତୁ କଖାରୁ ପତ୍ରରେ ହେଲେ ତା ସ୍ମେଲ ଟ ବଢ଼େଆ ଆସେ।
ଆଚ୍ଛା ଆଚ୍ଛା ଭଲ ହେଲ ଭଲ ଆଇଟମ ଗୋଟେ ମତେ କହିଲେ।
କେବେ କରିକି ଡାକିବେ ଆଉ, ଆମେ ଯିବୁ ଆଉ ଆପଣ କୋଉଠି ଭୁବନେଶ୍ଵରେ ର ଆଉ ମୁଁ ବି ଭ ଆଉ କେବେ ଗୋଟେ ଦେଖା ହଲେ ଏମିତି କରିବା ପତ୍ର ପୋଡ଼ା ଆଉ।
ହଁ ହଁ।
ହଁ ମୁଁ ଟିକେ ରଖୁଚି ମୋର ଟିକେ କାମ ଅଛି ଆମେ ପରେ କଥା ହେବା। ହଁ ହଁ ହଉ ବାଏ ହଁ।